ହାଲୋ।
ହଁ ଭାଇ।
ହଁ ଆଉ କଣ କରୁଚ?
ଶୋଇଥିଲ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଉ ବର୍ଷା ତମ ଆଡେ କେମିତି ହଉଚି।
ଭାଇ ରାତି ଚାରି ରୁ ହଉଛି ଯେ ଏ ପର୍ଯ୍ୟନ୍ତ ଛାଡୁନି।
ଆମ ଆଡ଼େ ତ ସେୟା ଏବେ ଟିକେ ଛାଡ଼ିଛି। ହଁ ପା ଏବେ ଛାଡିଛି ଟିକେ ଏଇ ହଉ
ଆପଣ ଜାଗାଟା ଭାଇ କୋଉଠି?
ଆମ ଏପଟ ଯାଜପୁର ମଝିପାଳ।
ଆଚ୍ଛା ଆଚ୍ଛା ଆମ ଏପଟ ପାଖ ଲୋକ ଆଉ।
କୋଉ କୋଉ ପାଖ କି?
ଆର ଆମର ଯୋଉ ଜାଣିଛନ୍ତି ହରିପୁର?
ହଁ ସୁକିନ୍ଦା ହରିପୁର ଜାଣିନି ନା।
ହୁଁ।
ଉଁ ହୁଁ।
ଆଉ କଣ ଖାଇଥିଲ ଭାଇ?
ହଁ କଣ ଏତେ ବାର ଅଛି ଚି ଚିକେନ୍ ଚିକେନ୍ କରାହେଇଥିଲା ଆଉ। ଭାତ ଚିକେନ ତ ଖାଇ ଦେଇଛି ଆଉ କୁଆଡେ ତ ଯାଇନୁ ଆଉ ସକାଳୁ ପହରୁ ଜୁଆଡେ ଯେମିତି ଯିବା କଥା।
ଆଜ୍ଞା ଆଜ୍ଞା ବର୍ଷା ତ ଲାଗି ରହିଛି ଆଉ।
କୁଆଡେ ଆଉ ଯିବ? ଆଉ କିଛି କାମ ନାହିଁ ଆଉ ଯେତ୍
ପୁରୀ?
ପୁରୀ? ହଁ ଯଅ ବୁଲି ଆସିବ ହଁ।
ରଥଯାତ୍ରାକୁ ଯାଆନ୍ତି କି ପୁରୀଆଡେ?
ପୁରୀ ମୁଁ ଯାଏଁ ଯେ ସବୁବେଳେ ନୁହେଁ ମୁଁ ଯାଇଥିଲି ବର୍ଷେ ଦି ବର୍ଷ ରଥଯାତ୍ରାରେ ଯାଇ କିଛି ଲାଭ ନାହିଁ। ଆଉ ସେ ଜମି ତ ଖାଲି ଲୋକ ତ ଖାଲି ପେଲା ଠେଲା ଉଁ।
ଭିଡ ଯୋଗୁ କିଛି ଦେଖିବି ହବନି।
ନା ବା ଦି ଥର ଯାଇଥିଲି। ଆଉ ସିଏ ଗଲାବେଳେ ସେ ଯେଉଁ ଭଳିଆ ମାନେ ହବ ଯେଉଁ ଭିଡ଼ରେ ତୁ ଖାଲି ଲୋକ ଦେହ ପେଲାପୁଲି ଠେଲାଠୁଲି ଦେଖିବୁ ଶାନ୍ତିରେ କୋଉଠି ବସିପାରିବୁ
ଆପଣଙ୍କ ଆଡେ ଭାଇ ଏବେ କଣ ଚାଷ ଲାଗି ରହିଛି?
ଚାଷ ଆମର ଏବେ ଲଗା ହେଇ ସବୁ ଯେଉଁ ନୂଆ ଫସଲ ସବୁ ବାଇଗଣ। ଆଉ ଜନ୍ହୀ, କଲରା।
ଧାନ ଏବେ ତଳି ପଡ଼ିଥିଲା ଏବେ। ଧାନ ହେଲାଣି ତାକୁ ଉଁ ରୁଆ ହବ। ରୁଆ ହେଲା ପରେ ଧାନ ଚାଷ ଭାଇ ଜାଣିଛନ୍ତି ତ
ଆଉ ଧାନ ଚାଷ ଜାଣିନି ଆମ ଚାଷୀ ଲୋକ ଆମର ଚାଷ ବାସ ଆମେ ଜାଣିନି। ହୁଁ- ଆମର ଧାନ ଚାଷ କରା ମୁଁ କରେନି ମୁଁ ଖାଲି ଏ
ମାଛ ଯଉ ଧାନ ଚାଷ ଜାଣିଚନ୍ତି ନା - ଆଜ୍ଞା - ଆଜ୍ଞା।
ହ ଧାନ ଚାଷ ଜାଣିନୁ ନା?
ତାପରେ ଆମର ତେ ଏବେ ମେଘ ଚାଲିଚି ଆମର ମାଛ- ମାଛ ଚାଷ ହଉଥିଲା। ମାଛ ଚାଷ ଥିଲା ମେଘ ଲାଗି ସବୁ ପାଣି ସବୁ ବାହାରି ଯାଉଛି ମାଛ ସବୁ ବାହାରି ଯାଉଛନ୍ତି।
ଉଁ କଣ ପା ପାଣି ପୁରିଗଲାଣି ଆପୁ? କଣ ତମର ପୋଖରୀ ଅଛି ନା କୋଉଠି ଚାଷ କର?
ହଁ ଆଜ୍ଞା ପୋଖରୀ ବି ଥିଲା ଦିଟା
ହୁଁ ହୁଁ।
ସେ ଯୋଉ ରାତିରୁ ମେଘ ହେଲା ଯେ କେନାଲ ପାଣି ଛାଡି ଦେଇଥିଲା, ସେ ପାଣି ଆସିକି ଆମ ପୋଖରୀ ରେ ପଜାଇଥିଲା।
ହଁ ହଁ।
ମାଛ ସବୁ ରୋହି ଭାକୁର ଏଇ ଯୋଉ ଆମର ଏଇ କୁନ୍ତି ଗ୍ଲାସ କପ୍ ସବୁ ବାହାରିକି ପଳଉଚନ୍ତି।
ମାଛ କଣ ଧରିନଥିଲେ ଆଗରୁ ଯେଉ ଧରିନଥିଲୁ ନା କଣ ମାଛ ଆଗରୁ?
ଆଜ୍ଞା ନା ମରା ହେଇନଥିଲା।
ହଁ ଆମେ ଖରା ବେଳେ
ସଡନ୍ ଏତେ ଜୋର୍ ରେ ମେଘ ହବ ବୋଲି ଭାଇ କିଏ ଜାଣିଥିଲା।
ହୁଁ। ନାଁ ଆମର ଧରି ଦେଇଥିଲୁ ମୋର୍ ବି ଗୋଟେ ପୋଖରୀ ଅଛି।
ହଁ ଆମର ବି ଭାଇ ଧରି ଦେଇଥିଲେ ଭଲ ହେଇଥାନ୍ତା ଆମେ ଭାବିଥିଲୁ ଏକାଥରେ ଅଗଷ୍ଟ ହଁ ଏଯଉ ଜୁଲାଇ ଲାଷ୍ଟକୁୁ ମାରିଥାନ୍ତୁ
ହଁ ସେଇରା ବେତଳିଆ ନା ଆଉ।
ଏଇ ରୋହି ମାଛ ଆଜି ଧରିଥୁଲି ଚାରିଟା ଖଣ୍ଡେ। ନାଇଁ ସରି ଚାରିକୁର୍ତ୍ତ ଚାରି ଚାଳିଶ କିଲୋ ଖଣ୍ଡେ।
ହୁଁ।
ଉଠି ଯାଇଥିଲି।
ଉଠି ଯାଉଛନ୍ତି ନା କି?
ଆଜ୍ଞା।
ପାଣି ଟା କଣ ସେପଟ କୋଉଠି କିଛି ସୁବିଧା ନାହିଁ କିଛି ବନ୍ଦ କରି ରଖିଲା ଭଳିଆ ନା କି। ହୁଁ। ଅଧିକ ପାଣି ଆସେ ପଶି ଯାଏ ସେ ପୋଖରୀ ଭିତରେ ବୋଧେ ନାଇଁ? ଓହୋଃ! ନା, ଆମର ପାଣି ସେମିତି ଏକ୍ସଟ୍ରା ପାଣି ପଶିନି। ତଥାପି ଯେତିକି ହେଲା ତାକୁ ଧରି ଦେଇେଥିଲୁ ନା ନାହାନ୍ତି ଆଉ ଅଳ୍ପ ଅଳ୍ପ କେତେଟା ଅଛନ୍ତି ସେ। ହେଇନି ପାଣି ତାଙ୍କୁ ଏଥର।
ନାଇଁ, ଆମର କଣ କହିଲେ ଭାଇ ଖରା ଦିନ ଥିଲା ନା ପାଣି କେନାଲ ପାଣି ଦେଇଥିଲୁ।
ହଁ।
ଆମେ ରାତି ଭାଇ ଜୋରରେ ଆମଡେ ମେଘ ହେଇଗଲା, କେନାଲ ପାଣି ପଶି ପାଣି ସବୁ ମିଶିକି ପସିଗଲା ପୋଖରୀ ରେ ଆଉ।
ଓହୋ।
ଆଜ୍ଞା।
ଏଇରା ତ ବେତଳିଆ ହୁଁ।
ସବୁ ମିଶିକି ସେ ଆମ ଆମ ପୋଖରୀ ତଳେ ପଶିଟା ସେଇ ପଶି ସାରା ଆଜି ଲୋକ ଚରୁଛନ୍ତି ଆଉ।
ଆଛା ଆଜି ତୁମ ପୋଖରୀ ମାଛ ଯେତିକି ସେତିକି ଧରିଥିବେ ଆଉ। ଆହା ବିନା ପଇସାରେ ସେ ମାଛ ପାଇଯିବେ ଆଉ।
ବିନା ମାଛରେ ଆଉ। ସବୁ କିନ୍ତୁ ଜଣେ ଜଣେ ଆମେ ଏଇନା ଦେଖୁଥିଲୁ ଜଣେ ଯାଇଥିଲା। ଗୋଟେ ଭାକୁର ଗୋଟେ ରୋହି ଧରିକି ଆସିଥିଲା। କେଜିିଏ ନେଖା ହେବେ ତାଙ୍କୁ ଆଉ କଣ କହିବ ଭାଇ କୁହ।
ହଁ ହଁ ହଁ। ଉଁ ହୁଁ, ହୁଁ, ହୁଁ। ଏଇରା ଲସ୍ ହେଲା ଆଉ ଏତେ ଦାନା ଫାନା ଦେଇକି ମାଛ ରଖିବ ଲାଷ୍ଟକୁ ଏମିତି ହେବେ
ତା ବର୍ଷକର ପରିଶ୍ରମ
ହ ସେୟା ପା। ନା, ଆମର ଧରି ଦେଇେଥିଲୁ ପୋଖରୀରୁ ଆଗରୁ ଧରି ଦେଇଥିଲୁ ଦୁଇଥର, ଆଉ ଗୋଟେ ଗୋଟେ କେମିତି କଣ ଥିଲେ। ସେ ଅଛନ୍ତି ସେମିତି ଦେଖିବା ସେ ତାର ତ ଧରି ହବନି, ହୁଁ? ବୁଲା ବୁଲି ଆମ ତେ ସେ ଯାଜପୁରୁ ରୋଡ଼ ଆଡ଼େ ଯାଉ ନହେଲେ ସେ ଏଇ ଟମକା ଫମକା ଆମର। ପାର୍କ ଅଛି।
ଆଜ୍ଞା ଆଜ୍ଞା ଟମ ପାର୍କ।
ହଁ ସେଇପଟେ ଯେତେ ବେଳେ ଯାଇକି ବସା ଉଠା କରୁ ଛୁଆ ଫୁଆ କେତେ ବେଳେ କେମିତି ଦୋଳି ଫୋଳି ଖେଳନ୍ତି ସେଠି।
ଆଜ୍ଞା ଦଇତାରି ଦଇତାରି ହିଲ୍‌ଟା ଭିଆଉଚନ୍ତି।
ହଁ ଦଇତାରି ହେଁ ଆମ ଆମକୁ ପାଖ ଦଇତାରିଟା।
ଆଜ୍ଞା ପ। ଦଇତାରି ଦଇତାରୀ ବି ଆଜ୍ଞା ପାର୍କ ଅଛି।
ଉଁ। ଦଇତାରୀ ଆମେ ଭହୁତ ଥର ଯାଇଚୁ ଆମ ପାଖରେ ଆଉ ବାଇକ ନେଇକି ପଳାଉବୁଲିବାକୁ।
ଆମର ବି ଆଜ୍ଞା ସେଇ ପାଖରେ ଦଇତାରିି ତଳେ। ବ୍ରାହ୍ମଣୀପାଳ ସାଇଡ ରେ ଆଉ, ଆଜ୍ଞା। କଣ କହିଲ ଭାଇ?
ମୁଁ ହଁ ତୁମେ ସେଇ ପାଖାପାଖି ଆଉ।
ଆଜ୍ଞା।
ତୁମେ ଦୈତାରିକି କୋଉ ବାଟେ ଆସ?
ଆମେ ଆଜ୍ଞା ବ୍ରାହ୍ମଣୀ ପାଳ ଜାଣିଥିବେ?
ହଁ ବ୍ରାହ୍ମଣପାଳ ତ ଜାଣିଛି। ଗୋଟେ ଦର । ହଁ ହଁ।
ସେଇ ସେଇପଟେ।
ଓ ହଁ।
ଚମ୍ପାପାଲ ଖାଲପାଲ।
ହଁ। ଆଉ କଣ ଖବର?
ଆଜ୍ଞା। ଆମର ଏଇ ଅଗଷ୍ଟ ମାସଟା ରେ ପ୍ଲାନିଂ ଅଛି କି ଆମେ ଯିବୁ ନେପାଳ।
ନେପାଳ?
ଆଜ୍ଞା, ଆମର ଯୋଉ ଆମର ବୋଲବ ମାସ ଉଁ ଆମ୍ ଆଜ୍ଞା ହଁ ଆମର ଆ ଆମ ଗାଁ ପିଲା ସବୁ ଏକଜୁଟ ହେକି ଯାଆନ୍ତି ବାହାରକୁ ବୁଲିତେ। ଆର ବର୍ଷ ଆମେ ଯାଇଥିଲୁ ବୃନ୍ଦାବନ। ଆଉ କାଶୀ ବିସ୍ଵନାଥ, ପ୍ରେମ ମନ୍ଦିର, ଅଯୋଧ୍ୟା, ଚିତ୍ରକୁୂଟ। ଲାଲକିଲ୍ଲା। ଏସବୁ ବୁଲିକି ଆସିଥିଲୁ, ଆଜ୍ଞା?
ମୁଁ ଏତେ ବାଟ ଯାଅ ନା?
ଆର ବର୍ଷ ସବୁ ଆଜ୍ଞା ବୁଲିକି ଆସିଥିଲୁ।
ହଁ ବା ମୁଁ ସେ କଥା କହୁଛିଁ ମୁ କନି ବହୁତ ବାଟ ଯାଉଛ ଆଉ।
ପିଲା ଆଜ୍ଞା ପଚାଶ ଜଣ ଖଣ୍ଡେ ଏକଜୁଟ ହେଇଯାଆନ୍ତି।
ହୁଁ ସେ ଗୋଟେ ଭଲ ଲାଗେ ଗୋଟେ ପିକ୍ନିକ୍ ଭଳିଆ ଆଉ।
ଯୋଉ ଆଜ୍ଞ ପ୍ଲାଣ୍ଟୋ ଆଜ୍ଞା। ଏଥରକୁ ନେପାଳ ଯିବେ ବୋଲି ଭାବୁଚନ୍ତି।
ଟ୍ରେନ୍ ରେ ଯିବ ନା କେମିତି ଗାଡ଼ି ଫାଡ଼ି କରିକି? ମାନେ ମୁ ରିଜର୍ଭ ଗାଡ଼ି କରି ଯିବ ନା ନା ଟ୍ରେନ୍ ରେ ଯିବ? ବସ୍ ବସ୍ କରିକି ଯିବ ନାଇଁ?
ଆଜ୍ଞା।
ଉଁ, ନହେଲେ ଏତେ ବାଳେ ଗଲାବେଳକୁ ଆଉ ଦିନେ ଦି ଦିନ ଆଗରୁ ଯିବାକୁ ପଡ଼ିବ ସେଠିକି ଆଉ। ଆଉ ନେପାଳ ବହୁତ ବାଟ। ହାଲୋ।
ଆଜ୍ଞା।
ମୁଁ ନେପାଳ ବହୁତ ବାଟ ବସ୍ ରିଜର୍ଭ କରିକି ବୋଧେ ଯିବ ନାଇଁ କି?
ଆଜ୍ଞା ଆମର ଆଜ୍ଞା ପର୍ସନାଲ ବସ୍ ନେଇକି ଯାଆନ୍ତି ଆମ ସବୁ। ନିଜ ରୋଷେଇ ସବୁ ନିଜେ।
ହଁ। ମୁଁ ଜାଏନି ମୋ ମୁଁ ଯଦି ଯାଏ ଥରେ ଥରେ ଯାଏ ତାଙ୍କ ସାଙ୍ଗରେ ମୁଁ ଚାଲି ପାରେନି ଏକା। ଯାଏ ଆହୁ
ସେଇଟା ଭଲ, ଏତେ ଏତେ ଦୂର ଟା ବି ଯିବା ଭଲ ନୁହଁ ଭାଇ।
ଅ, ଉଁ,
କେତଳଳେ କଣ ହବ କେ କେହି କିଛି କହିହବ ନାହିଁ।
ଅଁ, ଉଁ, ଏଇ ପାଖାପାଖି ଗନେ ଭଲ। ଆ କରିଥାନ୍ତି ଭଲ ନେଇକି ଯିବ ସେ ଗୋଟେ ଖୁସି ଆଉ କଣ ସବୁବେଳେ ଯାଇକି ରହିବି?
ସୁବିଧାରେ ଆସିବ ଏମିତି ସାଙ୍ଗ ସାଙ୍ଗେ ଆସିହଉଥୁବ।
ହଁ ସେ ଜାଗାକୁ ଯିବା କଥା। ଛତୁ ଚାଷ ତ ମୁଁ ନିଜେ କରେ ଆଗରୁ ଆଉ ଏବେ ଆଉ କରୁନି।
କୁଟା ଚଷୁ କୁଦୁ କି କୁଟାଛତୁ କରନ୍ତି?
ହଁ ଗମେଣ୍ଟ ଘର ଗୋଟେ ଆଣିଥିନି ଦି ଲକ୍ଷ ଟଙ୍କା ଘର। ଆମର ହର୍ଟିକଲଚର୍ ଡିପାର୍ଟମେଣ୍ଟ ଦେଇଦେଲା। ଆଉ ସେ ସ ରେକ ଫେକ କରିକି ସବୁ ଛତୁ ଚାଷ କରୁଥୁନି। କିନ୍ତୁ ଯେ ସେଇ ଦି ତିନି ବର୍ଷ ତଳେ କରୁଥୁନି। ଆଉ ସେ କଣ ହେଲା କି ଆମର ଲସ୍ ଟି ହେଲା। ଲାଭ ହେଲାନାହିଁ। ମାର୍କେଟିଂ କରିବାକୁ ଟିକେ ସୁ
ଆଚ୍ଛା ଛତୁ ଚାଷ ତ
ନା ଲସ୍ ମୋର ହେଲା କଣ କିି ସେ ମୁଁ ନୂଆକୁ ନୂଆ କରୁଥୁନି। ଟେକ୍ନିକ୍ ଭଲି ଜାଣିନଥିନି। ତାପରେ ଉଁ, ସେ ପା-ଉଁ, ଟା ବୁ ଦେଇକି ମଞ୍ଜି ଫଞ୍ଜି ଆଣିକି ଯେମିତି ଯାହା କରିବା ଚୁପ୍ତିରେ କଲି। ହେନେ ସେ କଣ ହେଲା କି ସେ ନଡା ଟା ଟିକେ ଭଲ ପଇଲାନି ଥରେ ସେବା ହେଇଗଲା। ଫେର୍ ଥରେ ମଞ୍ଜିଟା ଆଣିନି ପାଣି କୋଇଲି ରୁ ସେ ମଞ୍ଜି ଟା ସେଟା ଭଲ ପଇଲାନି ସେବାଗ ଲସ୍ ହେଲା। ତା ଯିଏ ନଡା ସବୁଠି କୁ ମାର୍କେଟିଙ୍ଗ କରିବାକୁ ସୁବିଧା ହେଲାନି।
ଆଜ୍ଞା ତୋମର କିଛି ପ୍ରୋବ୍ଲେମ୍ ରହିଯାଉଚି ଆଉ।
ପ୍ରୋବ୍ଲେମ୍ ବହୁତ ହେଲା ତାପରେ ବାଧ୍ଯ ହେଇ ବନ୍ଦ କରିଦେନି।
ଇଏ
ଆଉ ଯଦି ଲାଭ ନହବ ମନେକର ଆମେ ଆଉ କଣ କରିବା ଆଉ।
ହଁ ଖାଲଟାରେ ପଇସା ଟି ଇନଭେଷ୍ଟ କରି ଲାଭ କଣ ସେ
ହଁ, ହଁ ବା ଦି ଥର ତିନି ଥର ଲସ୍ ହେଲା। ଥରେ ମଞ୍ଜି ପ୍ରୋବ୍ଲେମ୍ ପାଇଁ ହେଲା। ସିଏ ସା ଦଶ ଥିଲା ମୁଁ ସେଠି ଯାଇକି ସେ ମଞ୍ଜି ତା ଛୁଆ ପଳେଇଥିଲେ ସବୁ ଘରକୁ ଛୁଟିରେ ପଳନ୍ତିନିକି। ସିଏ କଣ କଲା ମୋତେ ସେଇ ପୁରୁଣା ମଞ୍ଜି ସବୁ ଦେଇଦେଲା। ସେ ମଞ୍ଜି ମୁଁ ଆଣି ପକେଇଲି ଯେ ସିଏ ଆଉ ଠିକ୍ ଗଛ ହେଲା ନାହିଁ। ସେ ଯୋଉ ଗଲା କୋଡିଏ ପଚିଶ ଟା ବେଲ ନଷ୍ଟ ହେଇଗଲା।
ଓହୋ!
ଅ, ଏମିତି ହେଇ ହେଇକା ମୁଁ କଇନି ନାଇଁ ସେ ଧନ୍ଦା ଆମ ଦ୍ଵାରା ହେବନି। ସେ ପ୍ରାୟ ମାର୍କେଟକୁ ନେଇ ବେଶୀ ବାହାରିଲେ ଦଶ କିଲୋ ପାଞ୍ଚ କିଲୋ ନେଇକି ଯିବ ବିକିଲାେ କେ ଆସ ବଳେ ଯହା ବି ଖର୍ଚ୍ଚ। ଏଁମିତି ସବାଲ ସବ୍
ତାପରେ ମାର୍କେଟ୍ ପୁଣି ମାର୍କେଟ୍ ରେ ଭଲ ଚାଲିଥିବା ଦରକାର।
ନା ଚାଲି ତୁ ଛତୁ ତର ଚାଲିବ ହେଲେ ଆମର ହ୍ୟୁଜ୍ ଆମାଉଣ୍ଟରୁ ପ୍ରଡ଼କ୍ସନ୍ କରିପାରିବନିଁ। ଧରନ୍ତୁ ପାଞ୍ଚ ସାତ କେଜି ହେବ ସକାଳେ ସାତ ଆଠ୍ ଛୁସାତ କେଜି ହେଲା ଛସାତ କେଜି ତମେ ନେଇକି ଯିବ ଯାଗାକୁ ବିକ୍ରି କରିକି ତମେ ତେଲ ଫେଲ ପୋଡ଼ିକି ଖାଇବା ପିଇବା ଖର୍ଚ ଛୁଆ କୁ ଆଜେଷ୍ଟେ କରିକି ଆସିଲା ବେଳକୁ ତମେ କେତେ ପଇସା ବିକିଥିବ ହିସାବ କରୁନ ଛଅ ଦୁଲେ ବାରଶହ ଟଙ୍କା ବିକି କିଲେ ତମର ବାରଶ ତ ଦେବେ ନାହିଁ ଫେପାରି ଫେଲା ସେ ଆହୁରି କମରେ
ହଉ ଭାଇ ହଉ ଆପଣଙ୍କ ସହ କଥା ହେଇ ଭଲଲାଗିଲା ଥାଙ୍କ୍ ୟୁ।